ହାଲୋ।
ହାଲୋ।
ସର୍ ସାର୍ ନମସ୍କାର।
ନମକାର
ହାଲୋ କଣ କରୁଚନ୍ତି?
କଣ କରୁଚନ୍ତି ହାଲୋ
ଏଇ ଶୋଇଚି ଆପଣ କଣ କରୁଚନ୍ତି ଓହ ଆଉ କଣ ରୋଷେଇ ହେଇଥିଲା ଆଜି?
ରୋଷେଇ ଆଜି ହେଇଥିଲା ଭାତ ଚିକେନ ଆଉ ଭ ଜା ଭାତ ଚିକେନ ଆଉ ଭ
ଅହ ଆଉ କେମିତି କଣ ତମ ଆଡେ ଏବେ ଆମର ଏଇଥିଲା ଆଜି ଚି ଭାତ ମାଉଁସ ତରକାରୀ। ଆଉ ବଡ ଚିଙ୍ଗିଡି ମାଛ ଆଉ ଏଇ ଯୋଉ ରୋହି ମାଛ।
ଆଜ୍ଞା ଆଜ୍ଞା।
ଆଉ ନିମ୍ ଆଉ ନିମପିତା ଶାଗ। ଆଜି କଣ ହେଲା ନା ସେ ଯୋଉ ବଡ ଚିଙ୍କୁଡି ହଁ ମୁଁ କରିଥିଲି।
ଆଜ୍ଞା ଆପଣ ରୋଷେଇ ଆସେ?
ହଁ ଆସେ ବଡ ଚିଙ୍ଗୁଡି କେମିତି କଣ କଲି ତରକାରୀ କହିବି କି ଆପଣଙ୍କୁ ଟିକେ ଜାଣିବେ?
ଆଜ୍ଞା ଆଜ୍ଞା କୁହନ୍ତୁ।
କଣ ହେଲା କହିଲ ଫାଷ୍ଟେ ମୁଁ ଆମର ବଡ ଚିଙ୍ଗୁଡି କି ଆମ ଭାଇ ଆଣିଥିଲେ ବଡ ଚିଙ୍ଗୁଡି ଫାଷ୍ଟେ ମୁଁ ତାକୁ ବା ବାଛି ଦେଲି ତ ବା ଛି ଦେଇକି ତାକୁ ଲୁଣ ହଳଦୀ ଗୋଳେଇ ଦେଇକି ମୁଁ କଡେଇ ବସେଇଲି ଯେ ତ ଆମେ ଓଡିଆ ଲୋକ ଆମେ ଚୁଲି ଲଗେଇଲୁ ଚୁଲି ଲଗେଇକି ମୁଁ ବସେଇଲି କଡେଇକି କଡେଇ ଟିକେ ଗରମ ହେଇସାରିଲା ପରେ ମୁଁ ତେଲ ଢାଳିଲି ତେଲ ଢାଳି ସାରିଲା ପରେ ଯୋଉ ଲଙ୍କା ନା ଯୋଉ ହଳଦୀ ଗୁଣ୍ଡ ଯୋଉ ଲୁଣ ଗୋଳେଇକି ରଖିଥିଲି ଚିଙ୍ଗୁଡି ତାକୁ ମୁଁ ଭାଜିଲି ମାନେ ଛାଣିଲି ତ ଭଲ ସେେ ଛାଣି ସାରିଲା ପରେ ଆମର ଯୋଉ ରୋହି ମାଛଟା ସିଏ ବି ଫିସ୍ ଫିସ୍ କରିକି କାଟି ଦେଇଥିଲି କାଟି ଦେଇକି ତାକୁ ଗୋଳ ଗୋଳଇ କି ତାକୁ ବି ଭାଜିଲି ଭାଜି ସାରିଲା ପରେ ପରେ ମୁଁ କଣ କଲି ନା ଆଳୁ ଲମ୍ବା ଲମ୍ବା କରିକି ଭାଜିଲି ମାନେ ଛାଣିଲି ସେ ତେଲରେ ଯଦି ଛାଣିଲି ତା ଉପରେ କଣ ହେଲା ନା ଆମର ଅଦା ଅଦା ପିଆଜ ରସୁଣ ଏରେ ସବୁ ବାଟିଲି ବାଟିକି ମସଲା ରଖିଲି ତାପରେ ପକେଇଲି ପିଆଜ କିଛି ଚୁନ ଚୁନ କରିକି କାଟିଲି ତାରେ ବିଲାତି କିଛି କାଟିଲି ଧଣିଆ ପତ୍ର ର କିଛି କାଟିଲି। ତାପରେ କଡେଇ ବସେଇଲି କଡେଇ ବସି ସାରିଲା ପରେ ଯେତେବେଳେ ମୁଁ ମାନେ କଡେଇଟା ତାତିଲା କଣ କହିଲେ।
ମୁଁ କହିଲି ଟିକେ ସ୍ଲୋ ସ୍ଲୋ କୁହନ୍ତୁ ଏତେ କହିଲ ବେଳକୁ ମୋ ମୁଣ୍ଡ ଉପର ବାଟେ ପଳାଉଛି।
ଉପର ବାଟେ ପଳଉଛି ମୁଣ୍ଡ।
ଆଜ୍ଞା ଟିକେ ଆସ୍ତେ ଆସ୍ତେ କହିଲେ ମୁଁ ଶିଖିକି ଯାଆନ୍ତି ଆପଣଙ୍କ ପାଖରୁ।
ଓହୋ ହଉ ତାହେଲେ ତାପରେ କଣ କରିବ ନା ଆମର କଡେଇ ଟାକୁ ବସେଇବା ଚୁଲି ଉପରେ ବସେଇ ସାରିଲା ପରେ ଟିକେ ତେଲ ପକେଇବା ଟିକେ ତେଲ ପକେଇ ସାରିଲା ପରେ ଆମେ ଯୋଉ ପିଆଜକୁ କାଟିକି ରଖିଥିବା। ସେ ପିଆଜକୁ ପକେଇବା ପିଆଜ ଟିକେ ଲାଲ ହେଇ ସାରିଲା ପରେ ଆମେ ଯୋଉ ବିଲାତି କାଟିଥିବା ଆମେ ସେ ବିଲାତି ଟା ଯଦି ପିଆଜ ସାଙ୍ଗରେ ପକେଇଦବା ତାହେଲେ ବିଲାତି ଟା ସିଝିବ ମସଲା ପରେ ଦେଲେ ବି ଚଳିବ ହେଲା।
ଆଜ୍ଞା ଆଗରୁ ପକେଇଲେ କଣ ସେଟା ସିଝିବନି।
ନାଇଁ ପରେ ଦେଲେ ସିଝିବ ଆଗେ ଦେଲେ ବି ସିଝିବ କିନ୍ତୁ ମୁଁ ତ ପିଆଜରେ ବିଲାତି ଟା ମୁଁ ପକେଇ ଦିଏ ତ ଯଦି ବି ଆପଣ ନ ପକେଇବେ ହଁ ଆପଣ ଯଦି ବି ନ ପକେଇବେ ତାହେଲେ ଯୋଉ ଆମର ମସଲା ରଖିଥିବେ ସେ ମସଲା ସହିତ ମାନେ ଯୋଉ ମସଲା ରଖିଥିବେ ସେ ପିଆଜ ପକେଇ ସାରିଲା ପରେ ମୁ ଆମେ ମସଲାକୁ ପକେଇବା ଯୋଉ ଅଦା ପିଆଜ ରସୁଣ ମସଲା କଲା
ଆଜ୍ଞା।
ପକେଇ ସାରିକି ଆମେ କଣ କରିବା ନାଲେ ଲଙ୍କାଗୁଣ୍ଡ ପକେଇବା ଆଉ ହଳଦୀ ଗୁଣ୍ଡ ପକେଇବା ଲୁଣ ପକେଇବା ଆମେ ସ୍ଵାଦ ଅନୁସାରେ ପକେଇବା ମାନେ ଆମକୁ ଆମର ତରକାରୀ ତରକାରୀ ପାଇଁ ଯେତିକ ଆବଶ୍ୟକ ଆମେ ସେତିକି ହିଁ ପକେଇବା।
ଆଜ୍ଞା।
ତାପରେ ଆମେ ଟିକେ ମସଲା କୁ ଭଲସେ କଷିବା କଷି ସାରିଲା ପରେ ଆମେ ଟିକେ ପାଣି ଦବା ପାଣି ଦେଇ ସାରିଲା ପରେ ଆମ ପାଣି ଟା ଯେତେବେଳେ ମସଲା ପାଣି ଟା ଫୁଟି ଆସିବ ଆମେ କଣ କରିବା ନା ତାକୁ ମାନେ ବିଲାତି ପକେଇବା ଯୋଉ ବିଲାତି ଚୁନା ଚୁନା କରିକି କାଟିଥିବା ଆମେ ସେ ବିଲାତି କି ପକେଇବା।
ଆଜ୍ଞା।
ବିଲାତି ହେଇସାରିଲା ପରେ ଆମେ କଣ କରିବା ନା ହଁ ହଁ ହଁ। ବିଲାତି ଯେଡେ ବଡ କଲେ ବି କିଛି ନାହିଁ। କାଲି ବିଲାତି ତ ସିଝୀଯିବ ବିଲାତି ଟା ଜାଣିଥିବେ ବିଲାତି ତ ମାନେ ଜଲ୍ଦି ସିଝିଯାଏ ତ ବିଲାତି। ତି ସିଝି ଯାଇଥିବ ତାପରେ ଆମେ ଯୋଉ ଆଳୁ କୁ ଛାଣିକି ରଖିଥିବା ସେ ଆଳୁ କୁ କଣ କରିବା ନା ସେ ମସଲା ପାଣି ତ ପକେଇକି ବିଲାତି ହେଇ ଆସିଲା ପରେ ଆମେ ସେ ଆଳୁ କୁ ପକେଇବା। ଆଳୁ କୁ ପକେଇ ସାରିଲା ପରେ ଆମେ କଣ କରିବା ନା ଆମର ଆଳୁ କୁ କଷିବା। କଷି ସାରିଲା ପରେ ଆମେ ଟିକେ ସେ-ଆ, ତା ସାଙ୍ଗରେ ପକେଇବା ଚିକେନ୍ ମସଲା ହଉ କି ଗରମ ମସଲା ହଉ ଆମେ ଟିକେ ପକେଇବା। ପକେଇ ସାରିଲା ପରେ ତାକୁ ଆଉଥର କଷା ହବ। ହଁ ଯେ ଆବସ୍ ସାର୍ ଜାଣିଥିବେ ତ ଆପଣ ମାନେ ଆମର ଏଥର ଅଁ, ମାନେ ଉଁ, ବଜାରରେ ମିଳିଯାଉଛି ଆମର ସବୁ ମାନେ ଏମିତି କି ବଟା ବି ମିଳି ଯାଉଛି ତ ଆଜିିକାଲି
ହୁଁ, ବଟା ବି ମିଳି
ହଁ ସବୁ ତ ମିଳି ଯାଉଛି ଆପଣ ଜାଣିଥିବେ। ଆଉ ତ ଆମେ ସେଇଠୁ ଆଣି ମାନେ ବଜାରୁ କିଣିକି ଆଣିବା ଇଏ ମସଲା। ଆଣି ସାରିଲା ପରେ ଆମେ ସେଇଠି ଟିକେ ପକେଇବା ପକେଇ ସାରିଲା ପରେ ଟିକେ ପାଣି ଦବା। ପାଣି ବୋଲି ଚିଙ୍ଗୁଡ଼ି ତରକାରୀ ରେ ତ ଏତେ ପାଣି ଦେଲେ ଭଲ ଲାଗେନି ଆ ପଣ ବି ଜାଣି ପାରୁଥିବେ ମାନେ ବ-ଚିଙ୍ଗିଡି ତରକାରୀ ମାନେ କଣ ଏତେ ପାଣି ଦେଲେ କଣ ଲାଗିବ କି ଭଲ ଲାଗିବନି। ତ ଆମେ କଣ କରିବା ନା ଆମେ ତାକୁ ଆମର ଯେତିକି ଆବଶ୍ୟକତା ସେତିକ ପାଣି ଦବା। ପାଣି ଦେଇ ସାରିଲା ପରେ ଟିକେ ଢଙ୍କେଇବା। ଢଙ୍କେଇ ସାରିଲା ପରେ ଦେଖିବା ଆଳୁ ସିଝିଲା କି ନାହିଁ। ଯଦି ଆଳୁ ସିଝିଗଲା ଆମର ଯୋଉ ମାଛ ଛାଣି ନଥିବା ସେ ମାଛ ଛଣା କୁ ପ କେଇବା ପକେଇ ସାରିଲା ପରେ ଆମେ ଏ ଏ, ଛାଡିବା ତାକୁ ଝୋଳ ଫୁଟିବା ପାଇଁ। ତାର ଝୋଳ ଫୁଟି ସାଇଲା ପରେ ଆମେ ମାନେ ଯେମିତି ଉଁ, ଜୁକୁଜୁକିଆ ତରକାରୀ କରନ୍ତି ସେମିତି କରିକି ଓହ୍ଲେଇଲେ ଚିଙ୍ଗୁଡିି ଟା ଭଲ ଲାଗେ।
ଆଜ୍ଞା, ଆଜ୍ଞା।
ଖାଲି ଏମିତି ନୁହଁ ଆମର ଅ, ଅଦା ପିଆଜ ରସୁଣରେ ତ ଚିଙ୍ଗୁଡି ତରକାରୀ ହେଲା। ତାପରେ ଆମର ଜିରା, ସୋରିଷ, ରସୁଣ ପିଆଜ ସେଇ ବଟାରେରେ ବି ଚିଙ୍ଗୁଡି ତରକାରୀ କରନ୍ତି। ଆପଣ ତ ଜାଣିଥିବେ ଏ, ଯେ ତ ଆମେ ହେଲା କଣ କହିଲେ ଆମେ ତ ଗାଁ ଗାଉଁଲି ଲୋକ ଆମର ଏଁ, ଯୋଉ ବର୍ଷା ଦିନିଆ ଆସିଲା ବିଲ ମାନଙ୍କରେ ଯେ ଚିଙ୍ଗୁଡି ଫିଙ୍ଗୁଡି ମାଛ ଧରନ୍ତିନି? ହଁ। ସେଇ ମାଛକୁ ଆମେ କଣ କରିବା ନା, ସେ ମାଛକୁ ଯଦି ଆମେ ଏ ଅ ଦା ଆଉ ଯୋଉ ନାଇଁ ଅଦା ଦବାନି। ଜିରା ସୋରିଷ ଯଦି ଆମେ ଦବା ତାହେଲେ ସେ ତରକାରୀ ବି ବହୁତ ଭଲ। କି ମାନେ ପତର ରେ ବି ସେମତି ସେ ପୋଡା ହୁଏ। ପତର ପୋଡା ଆପଣ କେବେ ଖାଇଛନ୍ତି?
ପତ୍ରପୋଡା ଆଜ୍ଞା ଖଇଥିଲି କିନ୍ତୁ ଜାଣିନି କେମିତି ବନନ୍ତି।
ଓହୋ, ତାହେଲେ ଆପଣ କଣ ଜାଣିଛନ୍ତି ଟିକେ କହୁନାହାନ୍ତି କଣ ଖାଇବା କଣ ବିଷୟରେ ଟିକେ ଜାଣିଛନ୍ତି?
ଆଜ୍ଞା ମଁ ଖାଲି ମାଂସ ତରକାରୀ ଟିକେ ଭଲସେ ବନେଇ ଆସେ ନହେଲେ ଆଉ କିଛି ଆସେନି।
ମାଂସ ତରକାରୀ କେମିତି କଣ କରନ୍ତି କହୁନାହାନ୍ତି ଟିକେ?
ଆଜ୍ଞା ପ୍ରଥମେ ତ ତେଲ ପକେଇବେ। ତେଲ ପକେଇକି ପିଆଜକୁ ଚୁନ ଚୁନ କରି କାଟିକି ସେଠି ପକେଇଦେବେ।
ହଁ।
ଆଜ୍ଞା ତାପରେ ଅଦା ରସୁଣ କୁ ପେଷ୍ଟ କରିଦେବେ ଗୋଟେ ଜାଗାରେ। ତାପରେ ପିଆଜ ଯେତେବେଳେ ଟିକେ ନାଲି ହେଇ ଆସିବ ଅଦା ରସୁଣକୁ ସେଠି ପକେଇଦେବେ।
ହଁ।
ଆଜ୍ଞା ତାପରେ ପକେଇ ସାରିକି ଟିକେ ଘାଣ୍ଟିକି ସେଥିରେ ଯୋଉ ମସଲା ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କ ଲଙ୍କା ଗୁଣ୍ଡ ମାନେ ଯାହା ସବୁ ମସଲା ଅଛି ସବୁ ପକେଇ ଦେବେ। ଆଜ୍ଞ ତାରେ ମସଲାକୁ ଟିକେ ଫୁଟିବା ପାଇଁ ଛାଡିଦେବେ ଯାହେତୁ ମସଲା ର ଗୋଟେ ବା ସ୍ନା ସେ ମରି ମରିବା ଯାଏ ତାକୁ ଟିକେ ଛାଡିଦେବେ।
ଆଜ୍ଞା ତାପରେ ଚିକେନ କୁ ପକେଇବେ ସେଥିରେ ଚିକେନ କୁ ଟିକେ କଷିବେ। ବସିକି ତାକୁ ଡ଼ଙ୍କେଇବେ ମାନେ ଦୁଇ। ତିନିଥର କି ଚାରିଥର ଭଳିଆ ଡଙ୍କେଇବେ କାହିଁକି ନାଁ ସେ ଚିକେନ ଗୋଟେ ପାଣି ବାହାରେ ମାନେ ଆଇଁସିଆ ଲାଗେ ସେ ପାଣି ଟା। ଆଜ୍ଞା ସେ ପାଣି ମରିଲା ପର୍ଯ୍ୟନ୍ତ ତାକୁ ଟିକେ କଷିବେ ତାପରେ ମରି ସାରିଲା ପରେ। ତାପରେ ସେଥିରେ ସ୍ୱାଦ ମାନେ ଯେତିକି ଆପଣ ଝୋଳ କରିବା ଚାହିଁବେ ସେ ଅନୁସାରେ ପାଣି ଦେବେ ପାଣି ଦେଇକି
ସାରେଜି ମାନେ ମାଉଂସ ତରକାରୀରେ ଆଳୁ ପକେଇଲେନି କି ଆପଣ।
ଆଜ୍ଞା ଆଳୁ ଯଦି ଆପଣ ଖାଇବେ ତ ସେଇ ଅନୁସାରେ ଯେତେବେଳେ ଚିକେନ ପକେଇବେ ସେଇ ସେ
ନାଇଁ ସାର ମାଉଁସ ତରକାରୀରେ ଯଦି ଆଳୁ ଟା ଆମେ ପକେଇବା ତାହେଲେ ସେ ତରକାରୀ ଟା ଟିକେ ଭଲ ଲାଗେ ଚପ।
ନାଇଁ ଆଜ୍ଞା ମାନେ ଲୋକ୍ ବେଶ୍ ଡାଇବେଟିସ୍ ପାଇଁ ଆଳୁ ଟିକେ ଟିକେ
ହଁ ଲୋକଙ୍କର ତ ଡାଇବେଟିସ୍ ଅଛି ତା ମାନ ତାପରେ ବି ଟିକେ ମାଂସ। ମାଂସ ତରକାରି ଟା ଟିକେ ଭଲ ଲାଗିବ ବୋଲି ଆଳୁ ଲୋକ ପକନ୍ତିନି ନ ପକେଇଲେ ଚଳିବ। ଯେହେତୁ ଆମେ ତ ଆଳୁ।
ଯିଏ ଖାଇବା ଅନୁସାରେ ଯଦି ଆପଣ ଯଦି କହିବେ ମୁଁ ଖାଇବି ଆଳୁ ତ ଆପଣ ପକେଇ ପାରିବେ।
ହଁ ଆପଣଙ୍କୁ ଝୋଳ ତରକାରୀ ଟା ଭଲ ଲାଗେ ନା କଷା ତରକାରୀ ଟା ଭଲ ଲାଗେ?
ଆଜ୍ଞା ଝୋଳ ତ ଏମିତିରେ ଗରମ ଯଦି ଗରମଭାତ ସହିତ ଖାଇବି ଝୋଳ ତ ନିହାତି ଦରକାର ନା।
ଓହୋ ନାଇଁ ମୋର ପଖାଳ ଭାତ ହେଲେ ବି ଝୋଳ ହେଲେ ବି ମୁଁ ହାମ୍ପୁଡିକି ଖାଇଦିଏ।
ନାଇଁ ନାଇଁ ଯଦି ପଖାଳ ହବ କଷା ବହୁତ ଭଲ ଲାଗେ କଷା ଖାଲି ବି ଖାଇପାରିବେ କିନ୍ତୁ
ଓ ନାଇଁ ସାର ମୋର ଗୋଟେ ଗୁଣ ଅଛି ମୁଁ ପ ପଖାଳ ଭାତ ସାଙ୍ଗରେ ବି ଡାଲି ଖାଇଦେବି ଖାଲି ପଖାଳ ଭାତ ଡାଲି ସାଗ ଖାଇବି।
ଆଜ୍ଞା ତ ଆପଣଙ୍କୁ ଟିକେ ମାନେ ଝୋଳ ତରକାରୀ ଟିକେ ମାନେ ଭଲ ଲାଗେ ବେଶୀ ବୋଧେ।
ହଁ ଝୋଳ ତରକାରୀ ମୋର ଟିକେ ବହୁତ ପସନ୍ଦ ମାନେ ମୁଁ ଝୋଳ ତରକାରୀ କି ମାନେ ଖାଇବା ପାଇଁ ମତେ ବହୁତ ଭଲ ଲାଗେ।
ଆଜ୍ଞା।
ଆଉ ସାର ଆପଣ ତାହେଲେ ରାତି ପାଇଁ ଆଜି କଣ ରୋଷେଇ?
ଆଜ୍ଞା ରାତି ପାଇଁ ସେମିତି କିଛି ନାହିଁ ଚିକେନ କରାହେଇଛି ସେ ଚିକେନ ଯଦି ରହିବ ରାତିରେ ଖାଇଦେବି ସେଟାକୁ।
ଓହୋ ମାନେ ଭାତ ନା ରୁ ରୁଟି?
ଆଜ୍ଞା ରୁଟି ରୁଟି ରାତିରେ ରୁଟି।
କଣ କହିଲେ?
ରାତିରେ ରୁଟି।
ଓହୋ ନାଇଁ ରୁ ମାନେ ଆମର ରୁଟି ସହିତ ଯଦି ଆମେ ଖାଇବା ଯୋଉ ଚିକେନ ତାହାଲେ ଭଲ ଲାଗେ ରୁଟି
ଆଜ୍ଞା ରୁଟି ସହିତ ଚିକେନ। କଷା ଟା ଝୋଳ ଆପଣ ଯଦି ଭଲ ଲାଗେ ଆପଣ ଝୋଳ ଖାଇବେ ମତେ କିନ୍ତୁ ରୁଟି ସହିତ କଷା ଟା ଟିକେ ଭଲ ଲାଗେ।
ଓହୋଃ।
ଆପଣଙ୍କୁ କଣ ଝୋଳ ଭଲ ଲାଗେ ନା ରୁଟି ସହିତ କଷା ଭଲ ଲାଗେ ନା।
ଆପଣଙ୍କୁ ତ ମୁଁ କହିଲି ମତେ ପଖାଳ ଭାତ ସାଙ୍ଗରେ ବି ତ ଝୋଳ ଭଲ ଲାଗେ। ଆଉ ମାନେ କଣ କହିଲି ମୋତେ ଟିକେ ଝୋଳ ତରକାରୀ ନହେଲେ ମୁଁ ଭାତ ଟା ମୁଁ ଖାଇପାରିନି। ତାପରେ ମୁଁ ଏମିତି ବି ଶୁଣିଛି। ଯଉ ଆମ ତରକାରୀ ଝୋଳ ଟିକେ ନ ଖାଇଲେ ଭାତ ତ ଶୁଖିଲା ଖାଇଲେ ହଜମ ହବନି ନା। ଆଉ ତ ମୋତେ ଟିକେ ଝୋଳ ଦରକାର ସବୁ ତରକାରୀ ମାନେ ଯେତିକ ବି ତରକାରୀ ଯାହାବି ହୁଏ। ମତେ ସବୁ ତରକାରୀ ଭିତରେ ଗୋଟେ ଝୋଳ ତରକାରୀ ଟା ଭଲ ଲାଗେ ସବୁ ତରକାରୀ ଏ କଷା ଟା ଖାଇବା ନର୍ମାଲ ଏମିତି ହଁ କାଁ ଭାଁ ଖାଇବା କିନ୍ତୁ ମୋତେ କଷା ଭଲ ଲାଗେନି। ହଁ ମୋର ସମସ୍ତଙ୍କଠୁ ସ୍ଵାଦ ଟିକେ ନିଆରା ଆଉ। ଆଉ ସାର୍ ଆପଣ ଏବେ କଣ କରୁଛନ୍ତି?
ଆଜ୍ଞା ଏବେ ପଢ଼ା ପଢ଼ି ସରିଲା ଏବେ ଘରେ ଅଛି।
ବାହା ହେଇଛନ୍ତି ଆପଣ?
ବାହା ହେଇନି ବାହାଘର ପ୍ରସ୍ତାବ ପଡିଛି।
ଓହୋ ପ୍ରସ୍ତାବ ପଡିଛି ତାହେଲେ ଆ ଆମକୁ ଡାକିବେ ବର ଯାତ୍ରୀରେ ମୁଁ ଯାଇକି ନାଚିବି ଟିକେ।
ଆଜ୍ଞା ଆଜ୍ଞା ଆପଣଙ୍କୁ ନିଶ୍ଚିତ କଲ୍ କରିବି ଆପଣ ଆସିବେ।
ହଁ ଡାକିବେ କାହିଁକି ନା ବାହାଘର ଯେହେତୁ ସାରା ଆପଣ ମାନେ ଆଜି ଭାବି ଚିନ୍ତିକି ମତେ ଟିକେ କଲ୍ କରିଛନ୍ତି ସେତିକି ବହୁତ ଖୁସି ଲାଗିଲା। ଆଉ ଯେହେତୁ ମୋ କଥା ଟିକେ ମନେ ପକେଇକି ମତେ କଲ୍ କରିଛନ୍ତି ମତେ ସେଇଥିପାଇଁ ଆପଣଙ୍କୁ ମାନେ ଧନ୍ୟବାଦ। ଆଉ ଯେହେତୁ ବାହାଘର ଆପଣଙ୍କର ହବ ତାହେଲେ ବାହାଘରେ ମୁଁ ତ ନିହାତି ଯିବି ଯେହେତୁ ଆମ ସାର୍‌ ଙ୍କର ବାହାଘର ନିହାତି ଯିବି। ସେ ଡିଜେ ଫିଜେ ଆଣୁଛନ୍ତି ତ। ଓହୋ ହୋଉ ସାର୍ ତାହେଲେ ସେମ୍ କି ଡିଜେ ଆଣିବେ ଆଉ ଆମର ସିଙ୍ଗ ବାଜା ଆଣିବେ। ଆଉ ଯୋଉ ଛ ଟା ଆଜିିକାଲି ଆଣୁନାହାନ୍ତି ହଁ ସେଇରା ଆଣିବା। ହୋଉ ତାହେଲେ ସାର୍ ଆପଣ କଣ କରୁଛନ୍ତି କରନ୍ତୁ ତାହେଲେ ମୁଁ ଟିକେ ରଖୁଛି।
ଆଜ୍ଞା ଆଜ୍ଞା ଧନ୍ୟବାଦ।
କିଲୋ।